ହୁଁ, ଏଇଟା ପୁଣି କାହା ନମ୍ବର?
ଏଟା ବାପାଙ୍କର ଗୋଟେ ଅଛି ଏୟାରଟେଲ ଟେ ତାଙ୍କର ସେ ଆରଟା ହଉଚି ବି ଏସ୍ ନା ଲ୍ ଟାନା। ପ୍ରାୟତଃ ମାକ୍ସିମମ୍ ଟାଇମ୍ ଲାଗେନି କଲ ତାଙ୍କ ଅଫିସ ରୁ କେତେବେ ଫୋନ୍ କରନ୍ତି ଆଉ ବାପା ସେ ଗାଁରେ ଯିବେ ଗଲେ ସେଇଟା ତା ଲାଗେନି ତ ସେ ସେଥିପାଇଁ ଗୋଟେ ଏଇଟା। ମୁଁ କହିଥିନି ନା ମୋ ବାପାଙ୍କର ଦିଟା ଆଖି
ହୁଁ ହୁଁ ହୁ।
ନମ୍ବର ଏବେ ନା, ମାନେ ଗରମ, ମୁଁ କାଇଁ ଜଣିିପାରୁିନି ମୁଁ ତ ରୁମ୍ ଭିତରେ ପଶିଚି ବାହାରିନି।
ହୁଁ-ହୁଁ-ହୁଁ। ମୁଁ କିନ୍ତୁ କାଲି ମ୍ୟାମ୍ ଙ୍କୁ କହିବି ସେଇ କଥା।
କୋଉଟା?
ଏଇ ଯୋଉ ଟାଇମିଂ କଥା।
ଓକେ ହଁ। ହୁଁ।
କଣ ଯଦି ସେ ରାଜି ହେବେନି ସପୋଜ୍ ମୁଁ କଣଟା
ନାଇଁ ସେ ହବ ସେ ସେ ଶୁଣ ଶୁଣ ସେ ହେବ ସେ ମାନେ ସେ ଲେ ଲେଡିଙ୍କ ପାଇଁ ସେ ଟିକିଏ ମାନେ ଏକ୍ସଟ୍ରା ସଫ୍ଟ୍ ଥାଏ ହେଲା ହୁଁ ଦେଖୁନାହାନ୍ତି ସଙ୍ଗୀତ ପାଇଁ ସେ କେମିତି ମାନେ ସେ ଲେଡିଜକୁ ଟିକେ ସେ ଜେଣ୍ଟସକୁ ଏତେ ଭଲ ପାାଏନି ଉଁ ଆଉ ବଟ୍ ଯେଉଁମାନେେ ୱାର୍କିଙ୍ଗ ଲେଡି ଲାଇକ୍ ଇଭେନ୍ ତମେ ଆଉ ହଜବେଣ୍ଡ ଦୂରରେ ସେମାନେ ତାଙ୍କର ତାର ବହୁତ ମାନେ କଣ୍ଡୋଲୋଜେନ୍ସ ଆଉ ବହୁତ ତାର ଗୋଟେ ସଫ୍ଟ ହାର୍ଟ ଥାଏ ସେ ବୁଝିପାରିବ। ତମେ ବି ଏମିତି ବି କଣଟା କହିବ କି? ସେଇ ତ ଗୋଟିଏ ଜିନିଷ କି ଯୋଉ ଟାଇମରେ ତମର ଥିବ ଏ ଯୋଉ ଫାଇଭ୍ ଛୁଟି ଥିବ ସେଇ ଟାଇମରେ ତୁମ ପୁଅ ଖାଲି ମାନେ ଭେଇକିଲଟା ୟୁଜ୍ କରିପାରିବ ସେ କିଛି କହିବେନି।
ନା ନା ସେ ଆକ୍ଚୁଆଲି ସେ ମତେ କହିଥିଲେ ସପ୍ତାହରେ ତିନି ଦିନ, ହେଲା।
ହୁଁ- ହୁଁ,।
ତ ସେ ତ ଗୋଟେ ମାନେ ଏମିତି କରିଦେଇଛନ୍ତି ମତେ ସେ ସବୁ ଦିନ ପାଞ୍ଚଟାରେ ଆସିବାକୁ ପଡିବ। ମୁଁ ସେଇଟା ତାଙ୍କ ସାଙ୍ଗରେ କଥା ହେଇଥାନ୍ତି, ଆଜ୍ଞା।
ସବୁଦିନ ପାଞ୍ଚଟାରେ କାହିଁକି ଯେ?
ସେ ପା ସେମିତି ରଖିଛନ୍ତି।
ହଁ ସତରେ କଥା ହେବ କି ମ୍ୟାମ୍ ଆଉ ପ୍ଲିଜ୍ ଆପଣ ତ କହିଥିଲେ ତିନି ଦିନ ମୁଁ କଣ କେମିତି ଆଡ଼ଜଷ୍ଟ୍ କରିବି ତାପରେ ତାଙ୍କ ସାଙ୍ଗେ କଥା ହେବ ସେ ମହେଶ୍ୱରୀଫହେଶ୍ବରୀକୁ ଡାକିକି ସେ କରେଇଦେବେ।
ପାଞ୍ଚଟାରେ ମୋତେ ପ୍ରୋବ୍ଲେମ୍ ନୁହଁ ଯେ ମେନ୍ ହେଲା ସବୁଦିନ।
ହଁ ସେ ସବୁଦିନ ଥୋଡି ନା ପସିବୁଲ୍ ହେବ ୟାର୍ ସମସ୍ତଙ୍କର ଗୋଟେ କାମ ଅଛି ହଁ ପାଞ୍ଚଟା ଯଦି ଡାକୁଛ ତାହେଲେ ମୋତେ ସ୍କୁଲକୁ ଯିବାକୁ ଦଶଟା ସାଢ଼େ ଦଶଟା କି ଏଗାରଟାରେ
ଦଶଟା ସାଢେ ଦଶଟାରେ ସେ କିଛି କହିବେନି ଜିମିର ସ୍କୁ ସ୍କୁଲ ରହୁଛି ନା। ସେ କେମିତି ଯିବ, ସେଥିପାଇଁ ମତେ ସେ ଟିଚର୍ସ ଟାଇମିଙ୍ଗରେ ପକେଇ ଦେଇଛନ୍ତି।
ଠିକ୍ ଅଛି ସେ ମ୍ୟାମ୍ ଆସିଲେ ତାଙ୍କ ସହିତ ତମେ ୟା ୟାପରେ ଗୋଟେ ମ୍ୟାମକୁ ପଚାରିବ ସେ କହିଦେବେ।
ଦେଖିବା କାଲି କଥ୍ କଥା ହୁଏ ସେ କଣ ଡିସିସନ୍ ନେଉଛନ୍ତି। ସେ ତ ଦେଖିବା କାଲି ପା ଥିବେ।
ହୁଁ। ତମେ ଶୋଇପଡିଲଣି?
ଜାଇଛି ସେ ସେ ସେ ଶୁଏ? ଆଇସ୍କ୍ରିମ ପାଇଁ ଯାଇଛିହେରି ଖରାରେ ସେ ତା ପାପା ପରିକା ବେଶୀ ଟାଇମ୍ ଶୁଏନି, ଖରାବେଳେ ଶୋଇବ ରାତିରେ ଶୋଇପାରିବନି, ସେ ବହୁତ ଛୋଟ ଥିଲା ୟୁ କେଜିରୁ ହିଁ ଶୋଇବା ଛାଡିଦେଲାଣି।
ହୁଁ -ହୁଁ।
ଧରିଲେ ଏଇନେ ସେ ଶୋଇ ପଡିବ କିନ୍ତୁ ରାତିରେ ହଇରାଣ କରିବ। ମୋ ମୁଣ୍ଡ ଖରାପ କରିଦେବ ଶୋ ଶୋଇବନି, ହଁ ଖାଲି ଗପିବ। ସେଥିପାଇଁ ସେ ଚାର୍ ଆଟା ପାଞ୍ଚଟାରୁ ଉଠିଯିବୁ ସାଢେ ଦଶଟାରେ ଶୋଇବ ସେ ଠିକ। କେବେ କେବେ ସେ ଶୁଏନି ମାନେ ଏ ବେଳେବେଳେ ସେ ଚାହେଁ ମୁଁ ବହୁତ ସମୟ ଶୋଇବାକୁ କେତେବେଳେ ମୁଁ ଛାଡିଦିଏ ମୁଁ କହେ ଶୁ ଇଏ ପାଟି ଶୋଇଲେ ସିଏ।
ଆଚ୍ଛା।
ବେଶୀ ଟାଇମ ଶୋଇଲେ ପାଟି କରୁ। ଯେବେ ସେ ଆସିଥିବ ପ ଜଣ କଣ କରିବୁ ବହୁତ ଜଲଦି ଶୋଇପଡୁ।
ହୁଁ।
ସେ ଜମା ଶୁଆଇ ଦେବେନି ପାଟି କରିବେ ସେଥିପାଇଁ ସେ ଯେବେ ପଳେଇଯିବ ଆମେ ଦି ଜଣ ଶୋଇପଡୁ ତାର ମୋର କଣ ଗୋଟେ ଖାଇଦବୁ କି କଣ ଗୋଟେ କରିଦବୁ ତା ଶୋଇପଡିବୁ। ଯେବେ ଗାଁକୁୁ ଯିବ। ବହୁତ କମ ଟାଇମ ସୁଏ। ତାଙ୍କ ଘରେ ସମସ୍ତେ କମ ଟାଇମ ଶୁଅନ୍ତି। ହଁ ଭାବ ମୁଁ ବାହା ମ୍ୟାରେଜ ଏତେ ବର୍ଷ ହେଲାଣି ମୁଁ ଆମ ଦେଢଶରୁ କୁ କେବେ ଦେଖିନି ବେଡରେ। ମୁଁ ଉଠିଲା ବେଳକୁ ନନା ଉ ଠି ଯାଇଥିବେ ମୁଁ ଯେତେବେଳେ ଯିବି ସେ ତ ନନା ଶୋଇ ନଥାନ୍ତି।
ଓହୋ। ଗୋଟେ କଥା ପଚାରିବି?
ଉଁ
ଆ ତମେ ଏକା ଉ ଉ ଉ ମାନେ ମାନେ ଏ ମଲ ଟିପୁଲ ଥର କଥା ହଉଛ ବୋଲି ମୁଁ ସାଙ୍ଗରେ ବୋରିଂ ଲାଗୁଚି କି?
ନାଇଁ ତ।
ନାଇଁ କରିନ ସେଥି ପାଇଁ ପଚାରିଲି।
ମତେ ଖରାପ ଲାଗୁଛି ତମ
ମତେ ମଜା ଲାଗୁଚି।
ଉଁ
ଯାହା ତ ଟିକେ ମାନେ ଥିଲା ବାଲାଙ୍କୁ କହିଲା କି ଫାଷ୍ଟ କଲ କରିଥିଲା ମୁଁ କହିଲି ଶାଲା ଫାଷ୍ଟ କ
ଆଉ କେମିତି କହିଥାନ୍ତି ତମେ ତ ଶୋଇଥିବ ନା।
ଗୋଟେ ମିସକଲଟେ ଗୋଟେ କଲଟେ କରି ଦେଖିଥାନ୍ତ। ଜାଣିଚ ନା କଣ ମାନେ ମୋ ଜୀବନରେ କେବେ ଫୋନକୁ ରିଙ୍ଗରେ ରଖେନି। ଉଁ ସଦାବେଳେ ସାଇଲେଣ୍ଟ ମୋର ଘରୁକୁ ଆସିବି ମାନେ ମୋର
ମତେ ସ ମତେ ବା ସମସ୍ତେ କହନ୍ତ ନ୍ତି ମୁଁ ସେଥିପାଇଁ ତ କଲିନି।
କିନ୍ତୁ ତମେ ଆସିଲା ପରଠୁ ଏ ଚେଞ୍ଜ ହେଇ ଯାଇଛି। ପୁରା ଫୁଲ ରେ ଯେମିତିଆ ରହୁଛି।
ରିଙ୍ଗ ରେ ରଖୁଛ?
ହୁଁ।
ତାହେଲେ ମୁଁ କଲ କଲେ ଏ କଣ ଆଜିଠୁ କଣ କରିପାରିବି।
କଣ ଆଉ କରିବ।
ତୁ ଆଣିକି ଆସିଲୁ ନା ଏତେ ଯଲଦି? ଚାଲିକି ଯାଇଥିଲୁ ନା ସାଇକେଲ? ଲଗଉଛି। ବସ ଆରାମସେ ବସିକି ଖାଆ। ଖଟ ଟା ଖ ତାକୁ ଆଇସ୍କ୍ରିମ ଭଲ ଲାଗେନି ନା ଆଁ?
ଆଇସକ୍ରିମ ଭଲ ଲାଗେ କିନ୍ତୁ ମେ ମିଠା ଟା ଭଲ ଲାଗେନି। କେତବେଳେ କେମତି ଆଇସ୍କ୍ରିମ ଟେ। ଖାଇଦିଏ ଏମିତି ଯେତେବେଳେ ଆଣିଥିବି ମୋ ପୁଅ ଖାଉଥିବ ସେି ମୋ ପୁଅକୁ ମୋ ପୁଅ କିନ୍ତୁ କାହାକୁ ଦେବାନି ତା ଯିଏ ମାଗିବ ମୁ ମୁଁ, ପେଟ ଖରାପ ହବ, ଥଣ୍ଡା ହେବ।
ସବୁ ଜାଣି।
ପେଟରେ କୁର୍ମି ହବ ମାନେ କିନ୍ତୁ ଆଉ କିଛି ହବ।
ହୁଁ,
ମୁଁ ଯଦି ଧନ ଟିକେ ଦବୁନ ପାଟିରେ ଟିକେ ଚଟିେଇ ଟିବି ମତେ ଦବ ତା ମାକୁ ଦବନି କି ମୋ ମ କାହାକୁଡ
ଏଇଟ କିଏ ବିଶ୍ୱାସ କରିନ ଆମର ଜିମି ତାର ଯେଉଁ ଇନଫେକ୍ସନ୍ ହେଇଥାଏ, ଇନେସ ତ ଜଣ ନଥାଏ ମୁଁ କହୁଛି କିଛି ଦିନ ମାନେ କିଛି ଡେ କଥା ହୁଁ ତୁ ଥ୍ରୀ ଡ୍ରିସ କଥା ଏମତି ହବ। ଆମ ମମି କରିବେ,
ହୁଁ
ତା ହାତ ଟାକୁ ଏମିତି ଧରିବେ।
ହୁଁ
ଛାଡିଦବ।
ହୁଁ
କିନ୍ତୁ ଯେତେବେଳେ ମୁଁ ଧରିବି ସେ ମୋ ହାତ ଟାକୁ ଧରେ କେମିତି ଜାଣେ କେ ଜାଣେ
ମାନେ ଛୁଆ ବଳି କଥା ପଛି ନା ବଢ଼ାର ଲାଗିଲ
ଛୋଟ ବଳୁ ହିଁ ସେମିତି
ଆଚ୍ଛା ଛୁଆ ମାନେ ଦେହା ସହିତ ପୁରା ଜନ୍ମରୁ ବାଟେ ଆସିଛନ୍ତି ସେ ଜାଣିପାରନ୍ତି ମୋ ପୁଅ ଶୋଇଥିବ ହେଲା ଲିମା ସଦାବେଳେ କଖି ଯାାନି ଜାି ଉଠନି ମୁଁ ଯାଇି ସେ ହଟରେ ସହିତ ନା ମୁଁ ତା ହାତଟରୁ ମୋ ଆ ଙ୍ଗୁଳିଟାକୁ ମୁ ଏମତି ଧୀରେ ଧୀରେ ସସ କରିବି ସେ ଫଟକିକନି ମାନେ। ନିଦୟ ଥିବ ସେ ଜାଣିନଥିବ କି ମୁଁ ଅଛିିବ ବୋଲି ତାଲେ ଚାାବୁଡିକି ମୁଠେଇଦବ ହାଡ଼ଟାକୁ
ଜିମି ସେମିତିକା ଆ ତମ ସିନା କହୁନଥିଲ ପୁଅ ରାତି ତିରେ ଏମିତି ବେଳେ ବେଳେ କାନ୍ଦେ ଉଠିଯାଏ। ତାକୁ ଥାପୁଡିଲ ଶଏ। ଜିମି ବି ଏକ୍ଜାକ୍ଟଲି ସେମିତିକା। ସେପର୍ଯ୍ୟ ବି ମାନେ ତାର ଗୋଟେ ଥିଲା କେଜାଣୀ କଣ ଡରେ ଯେତେବେଳେ ତା ବାପା ଆସନ୍ତି
ହୁଁ।
ସେ ବଦ୍ମାଶି ଏ ହୁଏ ବୋଲି ତାକୁ ମାନେ ପାଟି କରନ୍ତିା ସବୁଳେ ଡର ଥାଏ ମାନେ ମୁଁ ଏତିକି ଖାଇବି ଏତିକି ଶୋଇବି। ମାନେ ସବୁଥିରେ ରେଷ୍ଟ୍ରିକସନ ହେଇ ଯାଇ ନା ତ ସେଇ ହିସାବରେ ସିଏ ତା ମାଇଣ୍ଡ ରେ ଥାଇ କି କଣ? ସେ ସେଇ ଟାଇମ ରେ ବେଶୀ ଖୋଜିବ।
ହୁଁ।
ମାମା ମାମା ଏମିତି ଖାଲି ଖୋଜୁଥିବ।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
କଣ କିି ନା । ରବି ତଷ ସେଟା ବଦମାସ ଟା ଆଇସ୍କ୍ରିମ୍।
ଧୀରେ ଧୀରେ ଚ ବନ୍ଦା କୁଡ଼ୁ କଡ଼ୁ କ କର।
ଦେଖୁନୁ ଖାଇଲା ବେଳେ ଆଉ କଣ କରିବି? କୋ କୋଉ ଫ୍ଲେଭର ଭଲ ଲାଗେ?
ମୋତେ ବଟର ସ୍କଚ ଟା ଭଲ ଲାଗେ।
ଓ ହ।
ଚକଲେଟ ଟା ମୋତେ ପିତା ଲାଗେ।
ହୁଁ। ଅ ମତେ ସେ ପିତା ପାଇଁ ଭଲ ଲାଗେ।
ନ ନା ମତେ ପିତା ଜିନିଷ ଭଲ ଲାଗେ ଯେମିତି କଲରା ହଉ ଗୋଟେ ବାଡିର ଗୋଟେ ଘାସେ ପିତା ଗହମ।
ହୁଁ ହୁଁ।
ସେ ସବୁ ଆଇଟମ ହେଲା କିନ୍ତୁ ଏ ଆଇସକ୍ରିମ ମିଠା ଏତେ ପିତା ଟା ଅବାଗ୍ୟ ଲାଗେ। ମୁଁ ଚାହା କଫି ପିଏନି। ଆଗରୁ ଲିମା ସାଙ୍ଗରେ ପିଉଥିଲି ଚା ପିଉଥିଲି ବଟ କଣ ହେଲା କେ ଜାଣି ମୁଁ ଚା କଫି ପିଇଲା ମାନେ ବର୍ଣିଂନ୍ସସ ହୁଏ ହୁଏ ୱା ୱାଶରୁମ୍ ଗଲେ। ଏତେ ପାଣି ପିଇକି ବି ପିଇଲେ ବି ସେଇଟା ହୁଏନି ବ । କ ।
ତମେ ଯାହା ଘରକୁ ଯିବ ତମକୁ କଣ ସେ ଦବ? ଆଇସ୍କ୍ରିମ ଖାଇବେନି ଲେମ୍ବୁ ପାଣି ପିଇବେନି ଆଉ କିଛି ରସନାଵସନା ପିବିନି ହାଁ ହାଁ ପାଣି ହଁ।